ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ସୁୁବୁନି?
ଶୁଭୁଛି କଣ କରୁଛ?
ଏଇ ବସିଥିଲି ଆଉ ଟିକେ ବସିକି ଫୋନ୍
ଖାଇସାରିଲଣି?
ସାଉଣ୍ଡ ହଉଛି କଣ ଗୋଟେ?
ବେଡ୍ ଗୋଟେ ସୋଫା ଟା ଘୁଞ୍ଚଉଚନ୍ତି ତ
ଖାଇସାରିଲୁଣି?
ହଁ ଖାଇସାରିଲିଣି, ତମେ?
ହଁ ଖାଇସାରିଲିଣି, କଣ ରୋଷେଇ ଆଜି?
ଷେଇ କରୁଥିଲି
ବା କଣ ମେସ୍ କରିକି ରହୁଛ ନା କଣ?
ହଁ ମାନେ ମେସ୍ ଟାଇପ୍ ର ହଁ ସେଇଆ ଆଉ।
ନିଜେ ରୋଷେଇ କରୁଛ?
ହଁ ନିଜେ
ଓ ହ୍ ସ୍ମୁ।
ତମର ଆଜି କଣ ରୋଷେଇ, ଆମର ଗୋଟେ ରୁମ ରେ ଚାରି ଜଣ ଆମେ ରହୁଛୁ।
ଓହୋ ହଷ୍ଟେଲ ନୁହେଁ ଏଇଟା?
ମାନେ ହଷ୍ଟେଲ ଟାଇପର ଦିଟା ଯାକ, ଏଇଠି ଫୁଡିଂ ବାଲା ବି ଅଛନ୍ତି ନନ ଫୁଡିଙ୍ଗ ବାଲା ବି ଅଛନ୍ତି ଏଇଭଳିଆ ଆଉ।
ଆଛା ଆଛା ଯିଏ ଚାହିଁବ ହଷ୍ଟେଲ ଖାଇବା ଖାଇ ପାରିବ ଯେ ଚାଁହିବ ନିଜେ ରୋଷେଇ କରିକି ରହିବ ଖାଇ ପାରିବ ନାଇ କି?
ହଁ ହଁ।
ଓ ହା
ତମେ କଣ ଖାଇଥିଲ ଆଜି?
ମୁଁ ଅଛି ଭାତ ଡାଲି ଚିକେନ୍
ଆଚ୍ଛା
ଦେ ଦେହ ଭଲ ହେଲା ଟିକେ
ଦେହ ଭଲ ହଁ ହେଇଯାଇଛି କାଲି ଟିକେ ଖାଲି ପାଣି ବାହାରୁଥିଲା ନାକରୁ ସେଇଟା ବନ୍ଦ ହେଇଯାଇଛି ଆଉ ବାକି ଥଣ୍ଡାଟା ଟିକେ ଅଛି ହ ଛା ସେଇଟା ଠିକ ମାନେ ଏବେ କଣ ଚଳନିଅ ନାକରୁ ପାଣି ବାହାରିଲା ମାନେ ବାପ ବୋଲି ନାକ ପୋଛୁ ପୋଛୁ ନାକ ଛିଡିଯାଉ ଥିବ
ହଁ
ଆଉ ବର୍ଷା ହଉଛି ନା ନାଇ
ମୁଁ ସକାଳୁ ହଉନଥିଲା ଏବେ ଟିକେ ହେଲା ହଉଛି
ମଣିଂରେ ହେଇନି
ନାଁ ଆଜି ମର୍ଣ୍ଣିଂ ଟାଇମ ରେ ହେଇନି
ଏପଟେ କାଲି ରା ତିରୁ ମାନେ ସାତଟା ଛଅଟା ସାତଟା ହେବ ବୋଧେ ବର୍ଷା ହେଲା ଯେ କ କଣ୍ଟିନ୍ୟୁ ଆସିଲି ଆଜି ଏବେ ଏଇଠି ଛାଡ଼ିଛି ଏଗା ଦିଟା ବାରଟା ଗୋଟେ ଆଙ୍ଗେ ହେବ କଣ୍ଟିନ୍ୟୁଅସ୍ଲି ଏତେ ଜୋର ବର୍ଷା ଯୋଏ କହିବା କଥା ନାହିଁ ମର୍ଣ୍ଣିଂରେ କ୍ଲାସ୍ ଥିଲା ମୋର ତିନିଟା କ୍ଲାସ୍ ଥିଲା ସସ୍ପେଣ୍ଡ ହେଲା ସବୁ ଯାକ ମୁଁ କହିଲି କିଏ ଯିବ ଏତେ ବର୍ଷା ଓଦା ହେଇକି ହଁ ବହୁତ ଜୋର ପରା କ୍ଲାସ ସସପେଣ୍ଡ ହେଲେ ପିଲା କଣ ଦି ଜଣ ଆସିଥିଲେ ବାକି ବସ ରେ ଆ ଦି ଜଣ କଣ ପଢେଇବ ନା କଣ ମତେ କ୍ଲାସ ସସପେଣ୍ଡ ହୁଏ
ହଁ ଏକ୍ଜାମ ଆଜି ଥିଲା ନା ନାହିଁ
ଏକ୍ଜାମ ଆଉ ବା କଣ କରାହବ ପିଲାମାନଙ୍କ ତ କ୍ଲାସ ସସପେଣ୍ଡ ହେଲା ଆଉ ସେ କାଲି ହବ ବୋଧେ ବେକାର ମୁଁ କୋସଚୈନ ନେଇକି ଲାଗି ପଡିକି ଲେଖିଲି ହେଲାନି ଆଉ ହେଲା ଆଉ କେମିତି ହବ ପିଲା ଏତେ ଜୋର ବର୍ଷା ଯେ ପିଲା କୋଉ ଯିବେ ଏତେ ବ ତଥାପି ଆମେ ମାନେ ବି ଇଚ୍ଛା ହଉଛି ଯିବା ପାଇଁ ଏରା ଓଦାରେ କିଏ ଯିବ ଯେତେ ଛତା ନେଇକି ଗଲେ ବି ମଣିଷ ପଛ ପଟୁ ଓଦା ହେଇଯାଇଥିବ
ହୁଁ ହୁଁ
ବହୁତ ଜୋରରେ ବର୍ଷା ହେଉଥିଲା ଆମ ଆଡେ
ସେୟା ପା
କାଲି ଯଦି ଏମିତି ବର୍ଷା ହେଇଯାନ୍ତା ଭଲ ହୁନ୍ତା ସକାଳୁ ଶୋଇବା ପାଇଁ ଇଛା ଶାନ୍ତିରେ ଟିକେ ସନ୍ଦା ଛାଡ଼ିଚିତ ବର୍ଷା ଦେଖ କଣ ହଉଛି ଉପରବଳି ସନ୍ଧ୍ୟାବେଳକୁ ଯଦି ବର୍ଷା ହେଲା ପୁଣି ଆହୁରି ହ ତାହେଲେ ଭୁବନେସ୍ୱର ସକାଳେ ବର୍ଷା ହେଇନି ଆଉ
ଏବେ ବର୍ଷା ହେଇଥିଲା ଟିକେ ସମୟ
ଉୁଁ ହୁଁ ଆଉ ଗାଁ କୁ କେବେ ଆସୁଛ।?
ଗାଁ କୁ ଏବେ ରଜରେ ତ ଯାଇଥିଲି ଆଉ।
ଓ ହୋ
ଏକ୍ଜାମ ଫେକ୍ଜାମ ସରିଲେ ଯିବି ଆଉ।
ହୁଁ କଣ ପକେଇଛି ନା ନାଇଁ ଏକ୍ଜାମ ପାଇଁ ଏବେ ତ ବିଏଡ଼ ଦେଇଥିଲ।
ନା ନା ବ୍ୟାଙ୍କିଙ୍ଗର ପକେଇଥିଲେ ଏସ ବି ଆଇ ପିଓ ଟା ପକେଇଛି ତାପରେ ଏବେ ଆଇ ବିପି ଏସ ଟା ବାହାରିଛି ଇ ଚେଷ୍ଟା ପକେଇବି?
ଓ ହୋ। ହ
ଆଉ ସମସ୍ତେ ଘରେ କଣ କରୁଛନ୍ତି?
ସମସ୍ତେ ଏ ବସିଛନ୍ତି। କାମ କିଛି ହେଇନି ବସିଛନ୍ତି ସବୁ ଏବେ ସରିଲା କାମ ଖାଇ ପିଇକି ସବୁ ଏବେ ଆସିଲେ। ସରିନି ସେବେ ଟିକେ ବସିଛନ୍ତି ପୁଣି ଆଉଥରେ ଆରମ୍ଭ ହବ ସନ୍ଧ୍ୟା ବେଳ ପାଇଁ। ଓ ଦିନରାତି ଖାଲି କାମ କର। ଗହଳି ଟିକେ ଥିଲା ଆଜି ସମସ୍ତେ ଆସିଥିଲେ।
ହଁ ହଁ। ହଉ
ବୁଲାବୁଲି କୁଆଡ଼େ ଯାଉନ?
ନା କିଏ ସାଙ୍ଗ ମାନେ ତ ଏତେ ଭଲସେ ମୋ ଵ୍ୟାଚ୍ ସାଙ୍ଗରେ ହେଇନି
ଏବେ କେବେଠୁ କେତେ ଦିନ ହେଲା ଗଲଣି ତମେ?
ମୁଁ ଆସିଲଣି ଏ ଦି ବର୍ଷ ହେଲା ଆସିଲିଣି।
ଦି ବର୍ଷ ହେଲାଣି ପୁଣି ସାଙ୍ଗ ସାଥୀ ନାହାନ୍ତି।
ମାନେ ମୁଁ ଏତେ କରେନି ଏତେ ମୋର କାହା ଉପରେ ସେ ଟ୍ରଷ୍ଟ ଆସେ ତ ମୁଁ କରେନି।
ତ ବୁଲାବୁଲି କୁଆଡେ ଯାଉନ?
ହଁ ସାଙ୍ଗମାନେ କେତେବେଳେ ମାନେ ଏଇଠି ଯୋଉ ହଷ୍ଟେଲରେ ଅଛନ୍ତି ହଷ୍ଟେଲ ଯୋଉ ଚାରି ପାଞ୍ଚ ଜଣ ଅଛନ୍ତି। ସେମାନେ ଟିକେ ମିଶୁଛୁ ସେମାନେ କୁଆଡେ ଗଲେନି ଯାଉଛୁ ଏକୁଟିଆ କୁଅଡେ ଯିବାର ନାଇ।
ହଁ। ଓ ହୋ।
ତମେ ଏବେ କଣ ଏଇ ଯୋଉ ଏ ଯୋଉ ପିଜି ଫିଜି ପାଇଁ ପଢାପଢି ଯୋଉ କରୁଥିଲ।
ପିଜି କରୁଛି ଡିଷ୍ଟାନ୍ସ ରେ। ପରୀକ୍ଷା ଫାଷ୍ଟ ସେମିଷ୍ଟାର ସରିଛି ସେକେଣ୍ଡ ସେମିଷ୍ଟାର କେବେ ହେବ ମୁଁ ବହି କୁଆଡେ ଖୋଲୁନି।
ହେଁ ହେଁ।
ଇଆଡେ ପିଲାଙ୍କର ପାଠ ସରୁ ସରୁ ଆଡ଼େ। ଟାଇମ୍ ହଉନି ପଢ଼ିବା ପାଇଁ କେତେ ଇଭିନିଂ ଟାଇମ ହଁ ପଢ଼ି ଦିଅନ୍ତି। ଛଅଟା ରୁ ଆଠଟାରେ ଯିବି କୋଚିଂ ଆଠ ଟାରୁ ଆସିଲା ପରେ ଆଉ ଇଚ୍ଛା ହଉନି ପଢିବା ପାଇଁ। ଆଉ ଖାଇଦେଲାମାନେ ଇଚ୍ଛା ହବଖାଲି କେମିତି ଶୋଇ ପଡିବି?
ହେଁ ହେଁ ତମେ ଏବେ ଯୋଉ ପାଗଟା ଦେଇଛି ନୁହିକି ଆଉ ଟିକେ
ମୋର ଛଅ ଟା ଟିଉସନ ହେଇଯାଉଛି ନା ଆସିଲା ଆଳକୁ ସାତ୍ ଆଠଟା କୋଡ଼ିଏ ହେଇଯାଉଛି ପାଖାପାଖି କୋଉଦିନ ଆଠଟା ପାଖରେ
କି ଟିଉସନ ଯାଉଛ?
ପାଖା ପାଖି ଆଠଟା ଦଶ ପନ୍ଦର କେତେବେଳେ ଛୁଟି ହେଇଯାଉଛି ଆଠଟା କୋଡିଏ ସାଢେ ଆଠଟା ହେଇଯାଉଛି ଆସିକି ଖାଇବ। ଆଉ ଏଇ ଯା ଅଛି ପଢ଼ିବା ପାଇଁ ଆଉ ମର୍ଣ୍ଣିଙ୍ଗ ଟାଇମ ଟା ବି ସେଇଆ ମର୍ଣ୍ଣିଙ୍ଗରେ ଯିବି ନଟାବେଳେ ଆସିବି।
ହଁ।
ଆଉ କଣ ଇଚ୍ଛା ହଉଛି ପାଠ ପଢ଼ିବାକୁ। କହୁଛି ନାଇଁ ଆଜି ଟିକେ ପଢ଼ିବି ଆର ଥର ଫାଷ୍ଟ ସେମିଷ୍ଟାର ବେଳକୁ ସେୟଆ ହିଁ ହେଇଥିଲା। ଫାଷ୍ଟ ସେମିଷ୍ଟାର ବେଳକୁ ହି ସେୟଆ ହେଇଥିଲା କିଛି ପାଠ ଶାଠ ମନ ହଉନି ପରୀକ୍ଷା ବେଳକୁ ପାଠ ପଢ଼ିବି। କଣ ଯାହା ଲେଖିବା କଥା ଭଗବାନ ଜାଣନ୍ତି। ଲେଖିଥିବି କଣ ସେ ଖାତା ଦେଖିବ ସେ ବାୟା ହେଇଯିବ।
ମାନେ ତମର ସେଇ ରିଲେଟେଡ ହିଁ ହେଇଥିବ ନା ଥୋଡି ନା ଆଉ କିଛି ଅଲଗା ହେଇ
ନା ନା। ସେ ଏ ଏ ଏସବୁ ସେଇଟା ସବୁ ଅଲଗା ପୁରା।
ଆଚ୍ଛା ତମେ ସାଂନସକ୍ରିଟ ଜଉ ନେଇଚ।
ହୁଁ ବେଶି ଗଲନି ତାଙ୍କର ଗ୍ରାମର ଉପରେ ପଡିବ। ଏଥିର ତ ସାତଟା ସବଜେକ୍ଟ ଅଛି କଣ ମୁଁ ଭାବିଲି ଫାଷ୍ଟ ସେମିଷ୍ଟାର ତ ସରିଗଲା ଏଗୁଡ଼ା ଗୁଟେ ଗୁଟେ ଦେଖି ଦେଲେ ଗୁଟେ ଗୁଟେ ଟପିକ। ଦେଖିବା କଣ ହେଉଛି ମୁଁ ଭାବି ଭାବିଥିଲି ସେଆା କିନ୍ତୁ ଆଜି ଯାଇ ବହି ଖୋଲିଲି ନାହିଁ। ଖୋଲିବି ତ ଇଚ୍ଛା ହଉଚି ମାନେ ଆଜି ଟିକେ ବହିଟା ଦେଖିବା। ଦେଖିବା ବୋଲିତ ମୋବାଇଲା ଦେଖିଦଲା ପରେ ଆଉ। ଇଛା ହଉଚି କି ଆଉ ସଣ୍ଡେରେ ଟିକେ ଟାଇମ ହୁଏ ଯେ ମୋବାଇଲ ଦେଖିବି ବସିକି ଆଉ ପାଠ ପଢିବି କେତେବେଳେ।
ଓହୋ, ତମର ଯୋଉ କୋଚିଂ ନଉଚ ସଣ୍ଡେ କୁ ସଣ୍ଡେ ଏଗଜାମ ହଉଚି ନା କ୍ଲାସ ବି ହଉଚି।
ସଣ୍ଡେ ରେ ଏଗଜାମ ହଉଚି କ୍ଲାସ କେତେବେଳେ କେମିତି ଜଦି। ଏଗଜାମ ନହେଲାତ କ୍ଲାସ ହେଇଯାଉଚି ଆଉ କିନ୍ତୁ ସଣ୍ଡେ ରେ ଏଗଜାମ ପ୍ରାୟ ରହିଯାଉଚି। କ୍ଲାସ।
ହୁଁ ହୁଁ।
ସବୁ ସଣ୍ଡେ ରେ ତାଙ୍କର ଏଗଜାମ କରା ଛହେଉଚି।
ଭଲ।
ତଥାପି କଣ ପାଠ ପଢିଲେ ସିନା ହୁଅନ୍ତା ପାଠ ତ କେହି ପଢୁନାହିଁ ଆମେ ଟ୍ରାଏ କରୁ ତମ ବଢିଆ ଭାବରେ ସେମାନେ ଚେଷ୍ଟା କର କରନା ଖାଲି ହୁଁ ହାଁ ମାରିବି ହଁ ହାଁ ମାରିଦେବି।
କଲେ କଣ ହଉଚି ଯିଏ ପଢୁଚି ଆକଚୁଆଲି ଯଦି ସିଏ ହଁ ମାନେ ପଢିଲା ହଁ ଗୋଟେ କା ମାନେ କିଛି ବି ଗୋଟେ ମାନେ ଭଲ,
ଅ ବା ହଁ ହା ମାରି ପକଉସନ୍ତି ସବୁ କରୁଶୁନ୍ତି। ଦେଖିଲା ବେଳକୁ ପଚାରିଲାେଳକୁ ଆନ୍ସର ନାହିଁ କି କୋଶ୍ଚିନ୍ ଯଦି ପରୀକ୍ଷାେ କରାହବ ବି ଆନ୍ସର ଲେଖିବେନି। ତ ଆମେ ଆଉ କଣ କରିପାରିବୁ ଘରେ ଘରେ କମ୍ପ୍ଲେନ କରିବେ ଜେ କମ୍ପ୍ଲେନ କରିବେଜେ ପିଲା ତ ଯାଉସ ଯାଉଛନ୍ତି କୁଆଡେ ପାଠ ପଢି।
ଘରେ କିଛି ବୁଝିବେନି ଘରେ ଓଲଟା ବୁଝିବି ଘରେ ବୁଝିବେ ଯେ ଓଲଟାସେ ଟିଉସନ ଛୁଟି ଛ କରୁଛୁ ତାହେଲେ ପିଲା ପାଠ ପଢୁନାହାନ୍ତିା କାହିଁକି ରେଜଲ୍ଟ କାହିଁକି ଭଲ ହଉନି ଏଇଭଳିଆ।
ଆଉ ଗୋଟେ ଜିନିଷ ଜେ ଟେନ୍ଥ ପିଲାରା ବଡ ବଡ ହେଇଯାନ୍ତି ତଥାପି ମାଡ ଖାଉସନ୍ତି ଉଁ ଉଁ ଏମିତି ମାଡ଼ ଖାଉସନ୍ତି ସବୁ କହିବା କଥା ତଥାପି ଆରେ ପାଠ ପଢୁ ନାହାନ୍ତି କଣ କରାଜିବ।
ସେ ଟିଉସନ ଯାଉଛନ୍ତି ମାଡ ତ ଖାଇବାକୁ ସେ ଟେନ୍ଥ ହଉକି ପ୍ଲସଟୁ ହଉ ଆମେ ତ ପ୍ଲସ ଟୁରେ ବି ମାଡ ଖାଇଚୁ ଗୋଟେ ଯୋଉଟା କି ପ୍ଲସଥ୍ରୀରେ କି ମାଡ ଖାଇନୁ ବାସ ପ୍ଲସ ଟୁ ପର୍ଯ୍ୟନ୍ତ ବି ଆମେ କଣ ନଂଘା ମାଡ ଖାଇଚୁ।
ତ ଆମେ ମାନେ ବି ମାଡ ଖାଇଚୁ। ଆମମାନେ ବି ପ୍ଲସଟୁରେ ମୁଁ ଥରେ ଖାଲି ଇଂଲିଶ ସାରଙ୍କଠୁ ମାଡ଼ ଖାଇଥିଲି ଗ୍ରାମାର। ଇଂଲିଶ ଗ୍ରାମର ରେ ମାଡ଼ ଖାଇଥିଲି। ନହେଲେ କିଛି ଏଇ ମାନେ ଗୁଡା ଏଇଗୁଡା ସବୁ ଗୁଡା ଗାଲୁଆ ଗୁଡା ନହେଲେ ଆଉ କିଛି ନାହିଁ। ଯଦି ଚାହା ଚାହନ୍ତେ ତାହେଲେ ଟିକେ ପାଠ ସାଠ ପଢ
ହଁ ଏଇଟା ବି ସତ କଥା ଭାଇ ମାନେ ନିଜେ ସବୁ କରିହବ କିନ୍ତୁ ଗୋଟେ ଜଣେ ଗାଲୁ ଜଣେ ଗାଲୁଆକୁ କେବେ କିଛି କରିପାରିବୁନି।
ଆଉ ତାଙ୍କୁ ବାରମ୍ବାର ବୁଝେଇବୁ ନ ଶୁଣିଲେ ଆମେ କଣ କରିପାରିବୁ। ଆରଥରକ ଏମିତି ୟାପର ପିଲା ଗୁଡା ଯୋଉ ଏଗଜାମ ପାସ ଆଉଟ ହେବେ
ହଁ ଏବେ ଯୋଉ ପାସ ଆଉଟ୍ ହେଇଛନ୍ତି ଜଉ ପିଲା ଗୁଡାକ ମାନେ ରେଜଲ୍ଟ ଭରା ରେ ଜଲ୍ଟ କରିଛନ୍ତି, ପ୍ଲସ ଟୁ ଦେଖ, ଟେନ୍ଥ ଦେଖ ବଢିଆ ରେଜଲ୍ଟ କରିଛନ୍ତି। ସେୟା ବା ବଢିଆ ରେଜଲ୍ଟ କରିଛନ୍ତି। କେମିତି ଖାତା ଦେଖା ହେଇଛି କଣ ଜଣା ନାହିଁ? କିନ୍ତୁ ରେଜଲ୍ଟ ବଢିଆ କରିଛନ୍ତି ପିଲା।
ମୁଁ ବା ଜଣେ ଦି ଜଣଙ୍କର ଶୁଣିକି ତାଙ୍କର ଯେତିକି ମାର୍କ ରହିବା କଥା ନୁହଁ ତାଠୁ ଅଧିକ ବୋଲି ଭଗବାନ ଜାଣନ୍ତି। କଣ ଲଖସି କଣ ରହିଲା ଟୁ?
ଏୟା ବା।
। ହଉ ରଖୁଛି।
ହଁ ହଁ।